ହେ ହାଲୋ ହ ଶୁବୁଚି?
ହଁ ଶୁଭ ସକାଳ।
ସୁପ୍ରଭାତ୍।
ହାଲୋ।
ହଁ ହାଲୋ।
ହଁ ହଁ ମୁଁ କଇଲି ଶୁଭ ସକାଳ।
ହଁ ଶୁଭ ସକାଳ ଆଉ କେମିତି ଅଛନ୍ତି?
ହଁ ହଁ ଭଲ ଆଉ। ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ କଣ୍ କରୁଥିଲେ?
ଏଇ ଘର କାମ ଚାଲିଛି ଆଉ। ଆପଣଙ୍କର?
ହା ମୋର୍ ବି ରୋଷେଇ ଚାଲିଛି।
ଓହୋ।
ଆଉ ଆପଣଙ୍କର ସରିଲାଣି ରୋଷେଇ?
ହଁ ଚାଲିଚି ସରିନି।
ଆଉ ସକାଳର ଜଳିଖିଆରେ ଆଜି କଣ୍ ବନେଇଥିଲେ?
ସକାଳ ଜଳଖିଆରେ ହେଇଛି ଆମର ଉପମା ଆଉ ତର୍କାରୀ ମଟର ତର୍କାରୀ ଆଉ। ଆପଣଙ୍କର?
ହଁ ମୋର୍ ସକାଳ ଜଳଖିଆରେ ଆଜି ହେଇଛି ରୁଟି ଆଉ ଭେଣ୍ଡି ଭଜା। ଆଉ ଆପଣଙ୍କର ଉପମା ଟା କଣ୍ କେମିତି ବନାନ୍ତି ଟିକେ କହିଲେ?
ଏଇ ସୁଜି କୁ ଭାଜି ଆଉ ତାପରେ ଏଇ ପିଆଜ ଲଙ୍କା କିଛି ପରିବା ଫୁଟଣ କରିକି ଯୋଉ ଜିରାରେ ବଘାରିକି କରାଯାଏ ଆଉ।
ହୁଁ ହୁଁ।
ମୁଁ ତ ସେମିତି କରେ ଆଉ ଭୃସଙ୍ଗ ପତ୍ର ଦେଇକି କଞ୍ଚା ଲଙ୍କା ହଁ ଭୃସଙ୍ଗ ପତ୍ର କଞ୍ଚା ଲଙ୍କା ଏସବୁ ଦେଇକି ଆଉ।
ହଁ କିନ୍ତୁ ଟିକେ ଆଇ ଅଚୁଲ୍ୟ ଉପମାଟା କଣ ହୁଏ କଇଲ ଶୀତ ଦିନ ଅବ ଅ ମାନେ ଏମିତି ଶୀତ ଦିନେ ଉପମାଟା ବହୁତ୍ ଟେଷ୍ଟ୍ ଟି ଉଏ କାଇଁକିନା ସେଇ ଟାଇ ସମୟରେ ଆମର ଯେଉଁ ଭଲ ତାଜା ତାଜା ପରିବା ସବୁ ମିଳେ ଆଉ ଆଉ ଉପମା ପରିବା ତା ହିଁ ସେଇ ସ ସମୟରେ ମିଳେ ଯେମତି କି ବିନ୍ସ୍ ଗାଜର୍ ଆଉ ଆମର ଗ୍ରୀନ୍ ମଟ୍ ଯୋଉ ଗ୍ରୀନ୍ ମଟର୍ ଆଉ ଆମର ସେଟା କଣ ଉଁ ଯୋଉ କୋବି ପତ୍ରକୋବି ଆଉ ଫୁଲକୋବି ଏଇରା ସବୁ କଣ କି ଆମର୍ ସେଇ ଶୀ ତ ଯାଇମ୍ ରେ ହିଁ ମିଳେ ନାଁ ହୁଁ। ତ ସେଟା ସବୁ ପକେଇକି ଉପ୍ମା ସୁଜି ଅଳ୍ପ ସୁଜି ପକେଇବ ପରିବା ଟିକେ ଅଧିକା ପକେଇବ ତ ତାହେଲେ କଣ ଉପମା ଟା ଭଲ ହୁଏ। ଆ ମତେ ବି ସେଇଟା ଭଲ ମତେ କଣ କଲ ଯେତେ ପରିବା ଅଧିକା ରହିବ ଆଉ ସୁଜିର ମାନେ ମାତ୍ରା ଟା କମ୍ ରହିବ ମତେ ସେ ଉପମା ଟା ଭଲ୍ ଲାଗେ ମାନେ ସବୁପ୍ରକାର ପରିବା ପକେଇବ ଆଉ ସୁଜିଟା ଅଳ୍ ପ ଭାଜିବ ବେଶି ଭାଜିବନି ଆଉ ତା ଦେଅରେ ପିଆଜ ଟିକେ ଅଧିକା ପଡ଼ିବ ପିଆଜ ଟମାଟ ତା ଦେଅରେ ଟିକେ ଯୋଉ ମକା ଆମର ଆସେ ମି ଠା ମକା ଗୋଟେ ଆସେ ଜାଣିଥିବେ ଆପଣ?
ହଁ ହଁ ହଁ।
ହେଲା ମିଠା ମକା ଟିକେ ପକେଇବେ ବାଦାମ ଟିକେ ତାକୁ ଟିକେ ପ କେଇବେ ଆଉ ଯୋଉ ବୁଟ ଡାଲି ଆମର ଆସେ।
ହଁ ହଁ।
ବୁଟ ଡାଲି ଟା କଣ କରିବେ କହିଲେ ସୁଜି ରେ ଭାଜିଦେବେ ବୁଝିପାରିଲେ କି? ବୁଟ ଡାଲି ଟା ସୁଜିରେ ଭାଜିଦେବେ ଆଉ
ହୁଁ।
ଇଏ ଆମର ବଘାରିଲା ବେଳେ ଯୋଉ ସେତେବେଳେ ବଘାରିବେ ସେତେବେଳେ ପିଆଜ ବୃଷଙ୍ଗ ପତ୍ର। ଆଉ ବିରି ଡାଲି ହେଲା। ସେଇଟା ବଘାରିକି ଆଉ ପରିବା ସବୁ ପକେଇବେ ଆଉ ତା ଦେହରେ ଉ ମ କା ଆମର ମିଠା ମକା ଟିକେ ପକେଇବେ ଆଉ ସବୁ ହେଇସାରିଲା ପରେ ଆମର ଟିକେ ଯଉ ଆସେ ସେ କଣ କହିଲ ଟିକେ ମିଠା କିନ୍ତୁ ଆମର ଆପଣଙ୍କର ମିଠା ଖାଆନ୍ତି ଉପମାରେ?
ହଁ ହଁ ମୋତେ ତ ମିଠା ଭଲ ଲାଗେ।
ମିଠା ତ ନ ପକେଇଲେ ହିଁ ମତେ ମତେ ଉପମା ଜମା ଭଲ ବି ଲାଗେନି। ଆଉ ଉପମାରେ ଟିକେ ମିଠା ପକେଇକି କରିବେ ସେ ଉପମାଟା ବେଶୀ ଭଲ ଲାଗିବ ଖାଇବା ପାଇଁ। ଆଉ ଉପମାରେ ଟିକେ ପାଣି ଦେଇଥିବେ ଯେମିତି କି ଉଁ ଉପମା ଟା ତା ଦେହରେ ସୁଜି ଟା ତା ଦେହରେ ସିଝିଲା ପରେ ଉ ମାନେ ଉପମା ଟା ନରମ ରହିବ।
ହଁ।
ଉପମା ଟା ନରମ ରହିଲେ ହିଁ ସେଟା ଟିକେ ଭଲ ଲାଗେ ଆଉ ମଟର ତରକାରୀ କଣ କେମି ବନେଇଲେ।
ମଟର ମଟର ତରକାଡୀ ସେ ମଟର ଆଡୁ ସିଝେଇକି ଆଉ ମସଲା କଷିକି ମୁଁ କରେ ଆଉ ଆପଣ କେମତି କରନ୍ତି?
ଆମର ବି ସେମତି ହୁଏ ମଟର ତରକାରୀ ମାନେ ମଟର ଟା ବତୁରେଇଦେଲେ ଟିକେ ତିନି ଚାରି ଘଣ୍ଟା ବତୁରେଇଲେ କଣ କି ଆମର ଟିକେ କମ୍ ସମୟରେ ସିଝିଯାଏ।
ସିଝିଯାଏ ହଁ।
ଯେତେବେଳେ ସଖାଳେ ମଟର ତରକାରୀ କରିବା ପାଇଁ ଆମର ଥିବ। କି ନାଇଁ ମୋର ସକାଳେ ଚକୁଳି ମଟର ତରକାରୀ କରିବାର ଅଛି। ମୁଁ ରାତିରେ ମଟର ଟା ବତୁରେଇଦିଏ ହେଲା କି ରାତିରେ ମଟର ବ ତୁରେଇଦେଲେ କଣ କି ଛୁଆ ସ୍କୁଲ ଯିବାର ସ ସମୟ ପୂର୍ବରୁ କରିବାର ଅଛି ନା ତ କମ୍ ସମୟ ହାତରେ ଥାଏ ତ ତିନିଟା ଚାରିଟା ଆମର ଉଁ ଯୋଉ ଇଏରେ ବସେଇ ଦେଲେ ତିନିଟା ଚାରିଟା ସିଟିରେ ଆମର ହେଇଗଲା। ହେଇଗଲେ କିଛି ନାହିଁ ଆମର ମୁଁ ପିଆଜ, ଅଦା, ରସୁଣ ସେସବୁ ରାତିରେ ମୁଁ ତାର କଣ କରେନା ଗୋଟେ ଉମ ଇଏ ବାଟଣ ବନେଇକି ରଖିଦିଏ। ହେଲା କି ଗୋଟେ ପିଆଜ ତା ଦେହରେ ଟମାଟୋ ତା ଦେହରେ ଅଦା, ରସୁଣ ହ ରସୁଣ ଅଳ୍ପ ଚାରି ପାଞ୍ଚ କୋଲା ଅଦା କାରଣ ବେଶୀ ମସଲା ମୋ ଝିଅ ଖାଏନି, ମୋ ଝିଅ ଖାଏନି ବେଶୀ ମସଲା ଅଳ୍ପ ମସଲା ତାକୁ ବାଟିକି ରଖି ଦେଇଥାଏ ସଖାଳେ ଖାଲି ପିଆଜ ଟିକେ କାଟିକିରି ଅଧିକା କିିନି ପିଆଜ ଟା ଆମର ଟିକେ ସବୁ ତରକାରୀ ଆମର ପିଆଜ ଟିକେ ଅଧିକା ପଡେ ହଁ ମାନେ ଭଜା ହଉ କିମ୍ବା ମସଲା ତରକାରୀ ହଉ ମୋର ସବୁଥିରେ ପିଆଜ ଅଧିକା। ମତେ ସେଥିପାଇଁ ସେ କହିବେ କି ପିଆଜ ଏତେ କଣ ସରିଯାଉଛି ମୁଁ କହିଲି ଯେକୌଣସି ତରକାରୀରେ ଆପଣ ମସଲା କମ୍ ପକାନ୍ତୁ କିନ୍ତୁ ପିଆଜ ଅଧିକା ପକାନ୍ତୁ ସେ ତରକାରୀର ସ୍ଵାଦ ଟିକେ ଅଧିକା ଆସିବ।
ସ୍ବାଦ ଆସିବ ହଁ ହଁ।
ପିଆଜ ଅଧିକା ଟିକେ କାଟିକି ସରୁ ସରୁ ପୁରା କାଟିକି ପିଆଜ ଟିକେ ପକାଏ। ପିଆଜ ଦେହରେ ଲଙ୍କା ଯୋଉ ତାର ଗୁଣ୍ଡ ଟା ଆଉ ଟମାଟୋ ଟା। ଆପଣ ପକେଇକି ସେଟାକୁ ଟିକେ କଷିଦେବେ ତ ତରକାରୀର କଣ କ ଆସେ ନା କଲର ଟା ଭଲ ଆସିଯାଏ, ବୁଝିପାଇଲେ ମାନେ ନାଲି କଲର ଗୋଟେ ତର କାରୀରେ ଆସିବ ଯଦି ପିଆଜ ରେ ଆପଣ ସେଟାକୁ ଭାଜିଦେବେ। ତ ପିଆଜ ରେ ଭାଜି ସାରା ପରେ, ମସଲାଟା ଆପଣ ପକେଇବେ। ମସଲା ପକେଇ ସାରଲା ପରେ, ଆଳୁ ମଟର ଟା ଯ ସିଝେଇକି ରଖ୍ ତାକୁ ଆଗ କଷିଦେବେ ହେ କଷିଦେଲେ ସେଥିରେ ଆପଣ ଆଉ ଯାହା ମସଲା ପକେଇବା କଥା ସେ ମସଲା ଯୋଉ, ମଟର ଆଳୁ କଷିଲା ବେଳେ ଆପଣଙ୍କର ଯାହା ଗୁଣ୍ଡ ମସଲା ପକେଇବା କଥା। ସେଇଥିରେ ପକେଇକି କଷିଦେବି ଆଉ ଟିକେ। ଗରମ ପାଣି ସବୁବେଳେ ତରକାରୀରେ ଦେବେ, କାରଣ ରେ ଗରମ ପାଣି ଦେଲେ, ଏକ ରେ ସମୟ ଭିତରେ ହବ। ଦୁଇରେ ତରକାରୀ ଟା ଆଉ ଟିକେ ଭଲ ଲାଗିବ। ମୋର ଏମିତି ହୁଏ। ଆଉ ସକାଳ ତ ଜଳ ଖିଆ ସିରିଲାଣି। ଆପଣ ତାହେ ସକାଳ ଜଳଖିଆ କରିସାରିଲେଣି।
ହଁ, ହଁ ରୋଷେଇ ସରିଛି ଖିଆପିଆ ହବ ହେଇନି ଆଉ।
ହଁ। ଆଉ ସ ଛୁଆ, ସ୍କୁଲ ଗଲେଣି ଭାରି?
ହଁ, ହଁ, ହଁ। ଗଲେଣି ଭାରି।
ହେଲା ଆଜି ରୋଷେଇରେ କଣ?
ଦୀପହର ରୋଷେଇ ରହିଛି ହବ ଭାତ, ଡାଲି, ଛୁଇଁ ଆଳୁ ବେସର। ଆଉ ଶାଗ ଟିକେ ହବ ଆଉ ଆମ୍ବ ଫମ୍ବ ଅଛି ଏବେ ତା ଖରା ଆମ୍ବ ସିଜନ୍ ଟା, ଆମ୍ବ ଖିଆଯାଏ ଆଉ ଏମିତି ଆଉ। ଆପଣଙ୍କର କଣ? ଦି ପହର ପାଇଁ।
ଆମର ଦିହି ପରେ, ଏବେ ତ ମାନେ ଡାଲି ଆଉ ଭେଣ୍ଡି ଭଜା। ଭେଣ୍ଡି ଭଜା ତ ସକାଳ ହେଇଛି, ମୁଁ ଟିକେ ଅଧିକକିନି କରିଦେଇଛି କାହିଁକିନା ମୋ ଝିଅ ଟିକେ ଭଲ ପାଏ ହଁ, ଦୀପ ଟିକେ କରିବା ପାଇଁ ତାପରେ ଆଉ ଡାଲି କରିଛି। ଆଉ ଏବେ ଯାଉ ଟିକେ ସୋୟାବିନ୍ ତା ଦେହରେ। ଖାଲି ସୋୟାବିନ୍, ଆଳୁ ଏମିତି ଟିକେ ମସଲା ଦେଇକି ତାକୁ ଟିକେ ବନେଇବି। ହଁ ତାକୁ ଟିକେ କଷା ହବ। ଆଉ ଟିକେ ଇଏ। କଣ କହିଲେ? ଆଳୁ ଭର୍ତ୍ତା କରିବି। ନା ଆଳୁ ସିଜେଇକି ରଖିଚି ବାଇଗଣ ଟା ଟିକେ ଭାଜି ଦେଇକି ତାକୁ କୁ ଆମର ସିଝା ମୁଁ ମତେ ଭଲ ଲାଗେନି ବେଲି ମୁଁ ଟିକେ ଅଳ୍ପ ତେଲେରେ ଆଗ ବାଇଗଣ ଟା ଟିକେ ଭାଜିଦିଏ ଉଁ ମାନେ ଘୋଡେଇ ଘୋଡେଇକି ଲୁଣ ପକେଇ ଘୋଡେଇ ଘୋଡେଇକି ଟିକେ ଭାଜିଦେଲେ ମତେ ସେଇଟା ମିଶେଇକି ବ କରିବା ପାଇଁ ଭଲ ଲାଗେ ଆଉ ବାକି କାକୁଡି ଅଛି ଆମ୍ବ ଅଛି ଆପଣ ତ ଜାଣିଥିବେ ଆମ୍ବ ଋତୁରେ ଏଇ ଋତୁରେ ଆମ୍ବ ଟା ଯୋଉ ମିଳେ ମୁଁ ବହୁତ ଆମ୍ବ ପ୍ରିୟ ମୋ ପୁଅର ବି ମୋ ପୁଅ ଆମ ଘରେ ସମସ୍ତେ ଆମ୍ବ ପ୍ରିୟ।
ଆମ ଘରେ ବି ସେଇଆ ଖାଲି ମୋ ସାନ ପୁଅ ଖାଏନି ବେଶୀ ଖାଇବ ଏମତି ଗୋ ଟେ ଦିଟା ଏମତି କରିକି ଆମେ ଖାଉ ମୋର ବଡ଼ ପୁଅର ମୋର ଆମେ ଖାଉ।
ନାଇଁ ମୋ ପୁଅ ତ ମାନେ ଆମ୍ବର ମାନେ ପୁରା ସେ ଆମ୍ବ ମାନେ ପାଗଳ ସେ। ସ୍କୁଲରୁ ଆଇଲା ମାନେ କହିବ ଆଗ ଗୋଟେ ବଡ଼ ଉଁ ଥାଳିରେ କହିବ ଆମ୍ବ କାଟିକି ଦେ ମୁଁ ଆ ଆଗ ଆମ୍ବ ଖାଇବି।
ହଁଚାଲିଛି ସରିନି ଚାଲିଚି ଆଉ।
ହୁଁ ହୁଁ। ଆମର ବି ସେମତି ହଁ ହଁ ଘରେ ସବୁ ଠିକ୍ ଠାକ୍ ଚାଲଚି। ଆଉ ଏମତି। ଆଉ କଣ ଆପଣ ଯାଇଥିଲେ ଗାଁ କୁ ଯାଇଥିଲେ ବୁଲିବା ପାଇଁ ଘରେ ସବୁ କଣ ସେଠି କଣ କେମିତି? କିଏ ସବୁ କେମତି ଅଛନ୍ତି?
ହଁ ସବୁ ଭଲ ଅଛନ୍ତି ମୁଁ ଆ ସେ ଯାଇଥିଲି ବାପା ବାପା ଘରୁକୁ ବାପା ଘରେ ମୋର ତ ମା ଆଉ ଭାଉଜ ଗୋଟେ ପୁତୁରା ରହୁଛି ଭାଇ ବି ରହୁଛି। ଆଉ ସେଠି ବି କିଛି ଦିନ ରହିଲୁ ଶାଶୁ ଶୁଘରେ ବି ରହିଲି ଶାଶୁଘରେ ବି ଅଛନ୍ତି ଶାଶୁ ଦିଅର ଜା ତାଙ୍କ ଛୁଆ ତିନିଟା ଏମିତି ସମସ୍ତଙ୍କ ସାଙ୍ଗରେ ରହି କି ବୁଲାବୁଲି କରିକି ଆସିଲୁ ଆଉ ଆପଣ କୁଆଡେ ଯାଇଥିଲେ?
ହଁ ମୁଁ ଯାଇଥିଲି ବା ଆମ ବାପ ଘରୁକୁ ଯାଇଥିଲି ଆମର ରଜ ପର୍ବ ତ ଆପଣ ଜାଣିଥିଲେ ର ରଜ ପର୍ବଟା ଥିଲା ହେଲା ସେଇଟା ତ ସହରରେ ବନା ତ ହଉଚି କିନ୍ତୁ ଗାଁ ରେ ଯୋଉ ମଜାମସ୍ତି ଟା ଆଉ ଗାଁ ରେ ନିଜ ପରିବାର ନେଇକି ଯୋଉ ମଜା ଟା ଥାଏ ସେଇଟା ତ ଆଉ ସହରରେ ଏକୁଟିଆ ଆସିବନି ନା। ତ ସେଥିପାଇଁ ଟିକେ ଘରୁକୁ ପଳେଇଲି ତାପରେ ଛୁଆଙ୍କର ତ ଏବେ ଏଇଠି ସ୍କୁଲ ଖୋଲିଗଲା ସେ ତ ଆଉ ବି ମାନେ ବୁଲାବୁଲି କରିପାରିବେନି। ନା ନା ସେଇଥିପାଇଁ ଟିକେ ରଜରେ ଘରୁକୁ ପଳେଇଲୁ ତାପରେ ସମୁଦ୍ର କୂଳକୁ ଟିକେ ବୁଲାବୁଲି କରିବା ପାଇଁ ପଳେଇଲୁ। ଆଉ ତା ଦେହରେ ଟିକେ ରଜରେ ଆମର ବହୁତ ପ୍ରକାର ପିଠା ହୁଏ। ତାକୁ ଟିକେ ବନେଇକି ସମସ୍ତେ ମିଶି ମାଶିିକି ଖାଇକି ଟିକେ ଉଁ ମାନେ ରଜର ମଜା ଟା ଉଠେଇଲୁ ଆଉ ହଁ। ଏଇଟା ତ ଆମ ଓଡିଶାରେ ଯେତେ ପର୍ବ ଅଛି ସବୁଠାରୁ ବଡ ପର୍ବ ମାନେ ରଜ କାହିଁକି ନା ଏଇଟା ତିନି ଦିନି ତିନି ଦିନ ହେଇଟା ହିଁ ହୁଏ ସେଲିବ୍ରେ ତିନି ଦିନ ତ ନୁହେଁ ଗାଁ ମାନେଙ୍କରେ ଏକ ପାଁ ପାଞ୍ଚ ଦିନି ପୁରା ଇଏ କରୁଚନ୍ତି ପାଳନ କରୁଚନ୍ତି।
ଯାତ୍ରା ମେଳା ଏସବୁ ହଉଥିବ ହଁ ସବୁ ସବୁ।
ପଡ଼ିବ ଦୋକାନ ଫୋକାନ ପଡ଼ିବ ତାପରେ ଆମର ଯୋଉ ସବୁ ଡ୍ରାମା ବି କରନ୍ତି ସବୁ ପିଲାମାନେ ମିଶିକି ଡ୍ରାମା କରନ୍ତି ସବୁ କିଛି ବିଷୟ ବସ୍ତୁକୁ ନେଇକି ଯେମତିକି ପୌରାଣିକ ଉପରେ।
ହଁ, ହଁ।
ଡ୍ରାମା ବି କିଛି ହୁଏ ମାନେ ଭଲ ଲାଗେ ବହୁତ ପର୍ବଟା ଆମକୁ। ଆଉ ଛୁଆ ମାନଙ୍କର ତ ଗୋଟେ ବଡ ପର୍ବ, ଯେହେତୁ କାହିଁକି ନା ତାଙ୍କୁ ତିନି ଦିନି କିଛି କାମ କରି କୁ ପଡେନି, ଝିଅ ମାନେ ଆମର କିଛି କାମ କରିବେନି ତିନି ଦିନ। ହେଲା ପୁରା କିଛି କାମ କରିବେନି। ଖାଲି ବ ନୂଆ ଡ୍ରେସ ପିନ୍ଧିବେ, ଭଲ ମନ୍ଦ ଖାଇବେ, ଆଉ ବୁଲାବୁଲି କରିବେ। ବାସ ରଜ ଟା ଏମିତି ହିଁ କରାହୁୁଏ, ହେଲା କି।
ହଁ ହଁ ହଁ। ଆଉ ଆଉ ଗାଁ ମାନେ ଗାଁ ରେ ସମସ୍ତେ ଭଲ?
ହଁ, ହଁ ଗାଁରେ ସମସ୍ତେ ଭଲ ଅଛନ୍ତି। ଗାଁ ରେ ଅଛନ୍ତି, ବାବା ଅଛନ୍ତି ବାବା ତ ନାହାନ୍ତି, ମା ଅଛନ୍ତି ଆଉ ଭାଇ, ଦି ଭାଉଜ, ପୁତୁରା, ଝିଆରୀ ଅଛନ୍ତି। ଏମିତି ସମସ୍ତେ ଅଛନ୍ତି ଆଉ।
ବାପା ଘର ଗାଁକୁ ଯାଇଥିଲି ନାଁ?
ହଁ, ହଁ ବାପ ଘରକୁ ଯାଇଥିଲୁ ଆଉ ଶାଶୁ ଘରକୁ ଯାଇନୁ ଯିବୁ କଉଦିନ ଗୋଟେ ବୁଲାବୁଲି କରିକି ଆସିବୁ। ରଜଟା ଯେହେତୁ ମାମୁଁ ଘରେ ଛୁଆଙ୍କର ଖୁସି। ସେଥିପାଇଁ ସେ କହିଲେ କି ଆମେ ଟିକେ ମାମୁଁ ଘରକୁ ଯିବୁ ଆଉ।
ହଁ, ହଁ ହଉ। ହଉ ମୁଁ ରଖୁଛି, ପୁଣି କ କଥା ହବା ଆଉ ହଉ ରଖ।